ହ୍ୟାଲୋ
ଜୟ ଜଗନ୍ନାଥ।
ହଁ ଜୟ ଜଗନ୍ନାଥ।
କେମିତି ଅଛନ୍ତି ଆଜ୍ଞା ମୁଁ ଭଲ ଅଛି।
ହଁ ମୁଁ ଭଲ ଅଛି ହଁ ମୁଁ ଭଲ ଅଛି ଆଉ ଆପଣଙ୍କ ଘରେ ସମସ୍ତେ ସ୍ତେ କେମିତି ଅଛନ୍ତି?
ହଁ ଘରେ ତ ବର୍ତ୍ତମାନ ସମସ୍ତେ ଭଲ ଅଛନ୍ତି ଆପଣଙ୍କର?
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି ଗାଁ କୁ ଯାଇଛନ୍ତି ଟିକେ
ଖରା ପାଇଁ ନା ଏମିତି କଣ କାମ ଥିଲା ଯାଇଛନ୍ତି ଘରେ।
ନାଇଁ ଟିକେ ଯାଇଛନ୍ତି ଅଜା ଙ୍କୁ ଟିକେ ଦେଖିବାପାଇଁ।
ଓ ହୋ ହୋ।
ହଉ କଣ କରୁଥିଲେ ଆପଣ ଜି
କିଛି ନାଇଁ ଟିକେ ବସିକି ପଢ଼ାପଢ଼ି କରୁଥିଲି ଆଉ କଣ କରିଆ। ତୁମେ କଣ କରୁଥିଲ?
ମୁୁ ଏଇ ଉଠିଲି ପା।
ହ ଏତେ ଯାଙ୍କେ ସୁୁଆ ହେଇଥିଲା।
ହଁ, ଟିକେ ଡେରିରେ ଉଠେ ଆଉ।
ଅଁ ହୋ।
ସତ-ଅ-ରେ ସବୁ ଜିନିଷ ଗୁଡା ସତ ତ ସବୁ ଜିନିଷ ଗୁଡା ହେଇପାରୁନି। ହେଲେ ସ୍ୱପ୍ନରେ ପୁରା କରିଦବା।
ଏଇଟା ତ ସତ କଥା, ସବୁ ଜିନିଷ କେବେହେଲେ ସତ ହୁଏକି?
ହୁଁ, ମୁଁ ସେଥିପାଇଁ ଟିକେ ବେଶ ସମୟ ଶୁଏ। କାଳେ ସ୍ୱପ୍ନରେ ହଉ ପଛେ, ଜିନିଷ ଗୁଡା ଟିକେ ପୁରୁଣା ହେଇଗଲେ ବି, ଖୁସି ଲାଗେ।
ତା'ପରେ ଖରାଦିନ ମାନେ ବାୟୁମଣ୍ଡଳରେ ବି ଜଳୀୟବାଷ୍ପ ପରିମାଣ କମୁଥିବାରୁ, ଅଳ୍ପ ଟିକେ କାମ କଲେ ବି ବହୁତ ହାଲିଆ ଲାଗୁଛି। ସେଥିପାଇଁ ମୁଁ ଟିକେ ଜଲ୍ଦି ଶୋଇଯାଉଛି।
ଓହୋ! ନାଇଁ ସେଇଟା ତ ସତ କଥା ଖରା ଯୋଉ ଭଳିଆ ହଉଛି, ଘରୁ ତ ବିନା ପାଣି ବୋଟଲ କି-ଇ ଅତ କାଂଛ ନହଲେ ବାହାରିବା ଭାରି କଷ୍ଟ!
ହ
ମାନେ ପାଞ୍ଚ ମିନ୍ଟି ର ରାସ୍ତା ବି, ଲାଗୁଛି ଯେ, ଘଣ୍ଟା ଟେ ହେଲା ବତେ ବାହାରେ ବୁଲ୍ ଥିଲା ଆସଲା ବେଳକୁ ଖରାପେ।
ହଁ, ଖରାଦିନେ ବି ମଣିଷକୁ ବାରମ୍ବାର ମାନେ ଆଁ ଗାଧେଇବାକୁ ପଡୁଛି। ଯେମିତି କିି ଥରେ ପାଣି ରେ ଗାଧୋଇଲା ବେଳକୁ ତିନି ଚାର ଥର ଝରେ ଗାଧେଇବାକୁ ପଡୁଛି।
ହଁ। ଶରୀର ମଧ୍ୟ ଟିକେ, ଏଇ ଖରାଦିନେ ଯେକୌଣସି ଛୋଟିଆ କାମରେ ମଧ୍ୟ ବାହାରକୁ ଯାଇକି ଆସିଲା ବେଳୁ ଭାରି, ମାନେ ଦୁର୍ବଳ ଅନୁଭବ ହଉଛି। ମାନେ ମୁଣ୍ଡ ବି ବେଳେ ବେଳେ ବିନ୍ଧା ହଉଛି। ଏ ଗରମ ଖାରଣରୁ।
ହଁ, ଖରାରେ ତ ବାହାରକୁ ବାହାରିଲେ, ମୁଣ୍ଡ ଟିକେ ବିନ୍ଧା ହୁଏ, ଯେହେତୁ ଆମର ଜଳୀୟ ଅଂଶ କମିଯାଏ ଦେହରୁ। ହଁଯେ ତଳେ ବାହାରକୁ ବାହାରୁଛନ୍ତି। ଟିକେ ପାଣି ପାଣି ଧରିକି ବାହାରିବେ। ଦେଇକି ଆମର ଗୋଟେ ଓ ଆର ଏସ୍ ପାଣି ମିଳୁଛି, ଲିକୁଇଟିଡ୍ ପାଣି ଟା। ତାକୁ ନେଇକି ଧରୁଥିବେ ଆଉ।
ହଁ, ନାଇଁ ମୋର ଏଇ ପାଣି କଥାରେ ମନେ ପଡିଲା ଯେ ଏଇ ପାଣି ବା ଜଳର ଆମ ଜୀବନରେ ମାନେ, ଅବଦାନ କଣ? ତାର ଆବଶ୍ୟକତା କଣ?
ହଁ
ତାକୁ ନେଇ ଯଦି କହିବା! ତା, ହେଲେ ଜୀବନ ଟା ଆରମ୍ଭ ହେଇଛି, ମଧ୍ୟ ସେଇ ଜଳରୁ। ଜୀବନଟା ମଧ୍ୟ ସରିବ ସେଇ ଜଳରେ।
ଏଇଟା ତ ସତରେ
ଗଛଟିଏ-ଏ ଗଛଟିଏ ମଞ୍ଜି-ଇ ଗଛଟିଏକୁ ଯଦି ଆମେ ପାଇବା ପାଇଁ ଚାହିଁବା, ପ୍ରଥମେ ମଞ୍ଜିଟିକୁ ଆମେ ମାଟିରେ କେବଳ ପୁତିଲେତ ହବନି? ସେଥିରେ ଆମକୁ କିଛି ପାଣି ଦବାକୁ ପଡେ। ପାଣି ପାଇଲେ ହିଁ ସେ ମଝିରୁ ଗଜା ହୁଏ। ଗଜାରୁ ଗଛ ହୁଏ।
ଆଜ୍ଞା।
ତେଣୁ-ଉଁ ପାଣି ଟା ମୁଁ କହେ ଯେ, ପାଣି ଟା ସେଇଠୁ ଆରମ୍ଭ ହେଲା। ପୁଣି କହେ ଯେ, ପାଣି ଟା କାହିଁକି ଶେଷ ହୁଏ। ନା, ଯଦି ଗଛ ଯେତିକି ପାଣି ପାଇବାର ଅଛି, ଯଦି ଅଧିକ ପାଣି ପାଇଗଲା ସେଇ ଗଛ ପଚିକି ନଷ୍ଟ ହେଇଯାଏ। ସେ ଗଛ ନଷ୍ଟ ହେଇଗଲା। ଆମେ ଖାଦ୍ୟ ପାଇବାନି। ତେଣୁ ଖାଦ୍ୟ ଅଭାବରୁ ଏଇ ଯୋଉ ଜୀବନ ଥିବା ଅନ୍ୟ ପ୍ରାଣୀ ମାନଙ୍କର ଜୀବନ ମଧ୍ୟ ଚାଲିଯିବାର ସମ୍ଭାବନା ରହି ଜଳ ର ଆବଶ୍ୟକତା ସବୁଦିନ ରହିଛି।
ହେଁ ଲୋଁ।
ହଁ, କୁହନ୍ତୁ, କୁହନ୍ତୁ।
ବୋଇିଲେ ସେଥିପାଇଁ ତ ଆମର ଗୋଟେ ଅଛି, ଲୋକବାଣୀ, ଜଳହୀନେ-ଏ ଜୀବନ ନାସ୍ତି ଜଳବହୁଳ ଜୀବନ ନାସ୍ତି ବୋଲି।
ହଁ ହଁ।
ମାନେ ଜଳ କମ୍ ହେଲେ ବି ବଞ୍ଚିପାରିବାନି କି ଜଳ ଅଧିକ ହେଲେ ବି ବଞ୍ଚିପାରିବାନି। ଯୋଉ ଆପଣ ଯେମିତି କହିଲେ ଏଇ ଗଛଟିଏ ବଞ୍ଚିବାକୁ ହେଲେ ତାକୁ କିଛି ମାତ୍ର ର ଜଳର ଆବଶ୍ୟ ତା ଅଛି କିନ୍ତୁ ବୋହୁ ମାତ୍ରରେ ହେଇଗଲେ ଗଛଟି ମଧ୍ୟ ମରିଯାଏ ସେଇଭଳି ଧାରା ପୃଷ୍ଠରେ ମଧ୍ୟ ଜଳର ଆବଶ୍ୟକତା ତ ବୋହୁତ ଅଛି। କାନ ଛୋଟୋ ଗଛଟାରୁ ଆରମ୍ଭ କରିକି ମନୁଷ୍ୟ ହୁଅନ୍ତୁ କି ବଡ ଜୀବ ହନ୍ତୁ କି ପ୍ରାଣୀ ହୁଅନ୍ତୁ ସମସ୍ତିଙ୍କୁ ବୋହୁ ପାଣିର ଆବଶ୍ୟକତା ଅଛି।
ପାଣି ପାଣିର ଯଦି ବ୍ୟବହାର କଥା ଆମେ ଆଲୋଚନା କରିବା। ପ୍ରତିଦିନ ଅନ୍ତଃତ ଅପେକ୍ଷା ଆମେ ସମସ୍ତଙ୍କୁ ଚାରି ରୁ ପାଞ୍ଚ ଲିଟର ପାଣି ପିଇବା ନିହାତି ଦରକାର। ଶରୀରର ମଧ୍ୟରେ ଯୋଉ ବି ପ୍ରକ୍ରିୟାକରଣ ହୋଉଛି ଯେମିତି କି ମାନେ ଖାଦ୍ୟ ସାରରେ ପହଞ୍ଚିଲା ପରେ ସେଥିରୁ ଖାଦ୍ୟ ସାର ବାହାରେ କିନ୍ତୁ ସେ ଖାଦ୍ୟ ସାର ଟା ଯଦି ଜଳରେ ଦ୍ରବୀଭୂତ ହେଲା। ତାପରେ ଯାଇକି ସେଟା ଶରୀରର ବିଭିନ୍ନ କୋଷ ଟିସୁ ପାଖେରେ ପହଞ୍ଚେ ଏବଂ ଶରୀରର ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗରେ ପହଞ୍ଚିଥାଏ ଯାହା ଦ୍ୱାରାକି ଆମ ଶରୀରରେ ବୃଦ୍ଧି ଘଟିଥାଏ। ସେଠି ସେ ପାଣି ନଥାନ୍ତା ତାହେଲେ ଆମେମାନୋ ଆମ ଶରୀରରେ ବୃ ଦ୍ଧି ମଧ୍ୟ ଆମେ ମେ ଅନୁଭବ କରିପାରନ୍ତେ ନାହିଁ।
ହଁ।
ଯଦି ପାଣି ନଥାନ୍ତା ତାହେଲେ ଆମ ଶରୀରରେ ଯୋଉ ରେଚନ ପ୍ରକ୍ରିୟା ମଧ୍ୟ ସଠିକ ଭାବରେ କାର୍ଯ୍ୟ କରିପାରନ୍ତା ନାହିଁ ବା ଶରୀରର ବର୍ଯ୍ୟୟ ବସ୍ତୁ ଗୁଡା ବାହାରକୁ ବି ଯାଇପାରନ୍ତା ନାହିଁ। ହଁ କୁହନ୍ତୁ।
ହୁଁ।
ହଁ କୁହନ୍ତୁ।
ହାଲୋ।
ହଁ କୁହନ୍ତୁ।
ଆପଣଙ୍କୁ ଶୁଭୁଚି ମୋ କଥା।
ଆଜ୍ଞା ଆଜ୍ଞା।
ତାହାଲେ ଆପଣ ତ ମାନେ ମନୁଷ୍ୟର ଖାଲି ଯୋଉ ଅଛି। ଅନ୍ତର ବିଭାଗର କଥା କୋହୁଛନ୍ତି କିନ୍ତୁ ଯଦି ଆମେ ଦେଖିବା ବର୍ହି ବିଭାଗରେ ବୋହୁତ ସାରା ଆମେ ବ୍ୟବହାର କରୁଛେ ଜଳକୁ। ଯେମିତି କିି ଆମେ କହିଲେ ଖାଦ୍ୟ ପ୍ରସ୍ତୁତି ପାଇଁ ହେଲା ବା ଆମେ ପାନୀୟ ଜଳ ଭାବରେ ବ୍ୟବହାର କରୁଛେ। ଅନ୍ୟାନ୍ୟ କାର୍ଯ୍ୟରେ ଯେମିତିକି ଆମେ କହିବା ଚାଷ ଯୋଉ ଚାଷୀ ମାନେ କରୁଛନ୍ତି ତାଙ୍କୁ ମଧ୍ୟ ବି ଜଳର ଆବଶ୍ୟକ ତା ଅଛି। ବା ଆମେ କହିପାରିବା ଯୋଉମାନେ କି ଅନ୍ୟାନ୍ୟ କାମ କରୁଛନ୍ତି ସବୁ କ୍ଷେ ତ୍ରରେ ଆମର ଜଳର ତ ନିହାତି ଆବଶ୍ୟକ ଅଛି। ଛୋଟୋ ଜଳଖିଆ ଦୋକାନଟେ ବି ଦେଖନ୍ତୁ। କି ବଡ ଆମର ଯଦି ଫାକ୍ଟ୍ରୀ ମାନଙ୍କ କଥା କହିବା। ଫାକ୍ଟ୍ରୀରେ ଯୋଉ ଆମର ବିଭିନ୍ନ ଜିନିଷ ଉତ୍ପାଦନ କରାହୋଉଛି। ତ ସେଇ କ୍ଷେତ୍ରରେ ମଧ୍ୟ ଜଳର ମାନେ ବ୍ୟବହାର ହବ। ପରିମାଣରେ କରାଯାଏ। କାହିଁକି ନା କରିବେ ମନୁଷ୍ୟର କେବଳ ମ ମାନେ ଅନ୍ତଃ ପାଇଁ ଯଦି ଆମେ ଦେ ଖିଆ ମଣିଷ ବଞ୍ଚିବା ପାଇଁ ତ ଧରାପୃଷ୍ଠରେ ଜଳର ନିହାତି ଆବଶ୍ୟକ ଅଛି। ଯେମତିକି ରେଚନ ହେଇଗଲା ପାଚନ ହେଇଗଲା ଆପଣ ଯୋଉ ଗୁଡାକ ବର୍ଣ୍ଣନା ନା କଲେ ତା ପାଇଁ ତ ନିହାତିଆ ଆବଶ୍ୟକ।
ହୁଁ ନାଇଁ ନିଶ୍ଚିତ ଭାବରେ ଯେ ଗୋଟେ ଚାଷୀ ପାଇଁ ଜଳର ମହତ୍ୱ ସର୍ବାଧିକ ରହିଥାଏ କାହିଁକି ନା ସେ ସେଇ ଜଳକୁ ବିନିଯୋଗ କରି ହିଁ ନିଜର ଫସଲକୁ ମାନେ ବଞ୍ଚେଇକି ରଖିଥାଏ ଆଉ ସେଥିରୁ ଉତ୍ପାଦନ କରିବା ସକ୍ଷମ ସମ୍ଭବପର ହୋଇପାରିଥାଏ ତା ଛଡା ବର୍ତ୍ତମାନ ଯଦି ଜଳ କଥା କହିବା। ବିଶୁଦ୍ଧ ଜଳ ଟିକେ ପାଇବା ବର୍ତ୍ତମାନ ଦିନକୁ ଦିନ ବହୁତ କଷ୍ଟକର ହେଇପଡ଼ିଛି। କାହିଁକି ନା ନଦୀରେ ହଉ ବା। ସମୁଦ୍ରରେ ହଉ ବା ଝରଣରେ ହଉ ଯେକୌଣସି ଜଳ ମଧ୍ୟ। ଜଳୀୟବାଷ୍ପ ଆକାରରେ ଉପ ମାନେ ଆକାଶକୁ ଯାଉଛି। ବା ମାଟିକୁ ଭିତରକୁ ଭେଦ କରି ଭୂତଳ ଜଳ ଆକାରରେ ସଂଗ୍ରକ୍ଷିତ ହେଇ ରହୁଛି। ଉଭୟ ଜଳ ବର୍ତ୍ତମାନ ଧୀରେ ଧୀରେ ବିଷାକ୍ତ ହେବାକୁ ବସିଲାଣି କାହିଁକି? ନା ବିଭିନ୍ନ ପ୍ରକାର ରା ରାସାୟନିକ ପଦାର୍ଥ ଗୁଡିକ କେବଳ ଯେ ପାଣିରେ ମିଶୁଛି ତା ନୁହେଁ। ଯଦିଓ ବା ପାଣି ଟା ଭୂତଳକୁ ଯିବା ସମୟରେ ମାଟିର ବିଭିନ୍ନ ପ୍ରକାର ସ୍ତର ଦେଇ ମୂର୍ତ୍ତିକା ତଳକୁ ଗ ତି କରୁଚି ହେଲେ ମଧ୍ୟ ସେ କିଏ ଯଦି ଲିଡ ଆର୍ସେନିକ ଆଉ ବିଭିନ୍ନ ପ୍ରକାର। କେମିକାଲ ଉଁ ଥିବା ଜିନିଷ ଯଦି ମିଶେ। ସି ସେଗୁଡା ସିନା ମା ପାଣି ସିନା ଛାଣି ହେଇ ଭୂତଳ ଜଳ ଆକାରରେ ଦୂଷିତ ହଉଛି। କିନ୍ତୁ ସେ କେମିକାଲ ଗୁଡା ଛାଣି ହେଇ ପାରୁନି ତେଣୁ ଆମେ ବୋରିଙ୍ଗ ପାଣି ପିଇଲେ ମଧ୍ୟ ସେ କିଛି। ପରିମାଣରେ ବିଷାକ୍ତ ହେଇଯାଉଛି ନା କଣ କହୁଛନ୍ତି ଆପଣ ଏହାକୁ ନେଇକି?
ହଁ ଏଇଟା ତ ପୁରା ମାନେ ସ ତ କଥା ଅଛି ବର୍ତମାନ ସମୟରେ ଆମେ ଯୋଉ ପାଣି ପାଉଛେ ତାହା ବିଶୁଦ୍ଧ ନୁହେଁ ପୁରା ମାନେ। ଆମେ ଯାହା ବି ପାଉଛେ ପାଣି ସେଟାକୁ ତମେ ପ୍ୟୁରିଫାଏ ନ କରୁଛେ ବା ଆମର ଯେମିତିକି ବର୍ତ୍ତମାନ ସମୟରେ। ବିଭିନ୍ନ ପ୍ରକାରର ଜିନିଷ ଉଁ ଯନ୍ତ୍ର ମିଳୁଛି। ଲାଇକ ଫିଲ୍ଟର ହେଇଗଲା ବା ଆମେ କହୁଛେ ଆକ୍ୱାଗାର୍ଡ। ତାର ବିନା ୟୁଜ କରିକି ଯଦି ଆମେ କହିବା। ତା ବ୍ୟବହାର ନକରି ତମେ ପାଣି ସାଙ୍ଗେ ସାଙ୍ଗେ। ଏଁ ଯେକୌଣସି ଜାଗାରୁ ଆମେ କହିବା ପିଇ ଦବା ବୋଲି। ତାହେଲେ ତାର ତ ପ୍ରଭାବ ଆମ ଶରୀର ଉପରେ ବହୁତ ପଡିବ ଯେମିତି କିି। ଏ ବର୍ତ୍ତମାନ ସମୟରେ ଆପଣ ଏମିତି କହିଲେ କି। ଆମର ନାଇଟ୍ରୋଜେନ ହେଇଗଲା ବା ନାଇଟ୍ରିକ ଏସିଡ ହେଇଗଲା ଏ ସବୁର ପରିମାଣ କଣ ହଉଚି ନା ଜଳରେ ବୁ ଧି ପାଉଚି। ଯାହା ଫଳରେ ଆମର ଯୋଉ ଜଳରେ ନ୍ୟୁଟ୍ରିସନ ଅଛି ବା ନ୍ୟୁଟ୍ରେଣ୍ଟ ଅଛି। ତାର ପରିମାଣ ଅଧିକ ହୋଇଗଲେ। ଆମର ଗୋଟିଏ ସେଥିରେ ଅକ୍ସିଡାଇଡେସନ ଅକ୍ସିଡାଇଜେସନ ଟା। ତାକୁ ଆଉ ଗୋଟେ ଆମର କୁହନ୍ତି ଉଁ। ବି ମୋ ବି ଓ ଡି ବୋଲି ଏମିତି ଆମର ଗୋଟେ ଅଛି।
ହଁ ବାୟୋଲୋଜିକାଲ ଅକ୍ସି ଅକ୍ସିଜେନ୍ ଡିମାଣ୍ଡ୍।
ହଁ ଅକ୍ସିଜେନ ଡିମାଣ୍ଡ ତ ତାର ପରିମାଣ ବି ବଢିଗଲେ ନା ଆମ ପାଇଁ ସେ ଉପଯୋଗୀ ରହିବ। ନା ଆମେ କରିବା ଯୋଉ ଉଁ ଆମର। ଜଳଚର ପ୍ରାଣୀ ଅଛନ୍ତି ତାଙ୍କ ପାଇଁ ମଧ୍ୟ ଉପଯୋଗୀ ନୁହ। କେଉ କୌଣସି ଗଛ ବି ସେଠାରେ ହେବ ନାହିଁ ଆମର ଜଳଚର ପ୍ରାଣୀ ମାନେ ବି ସେଠି ବଞ୍ଚି। ପାରିବେ ନା
ହଁ ନିହାତି ଭାବରେ ଆପଣ ଯାହା କହିଲେ ହଁ କୁହନ୍ତୁ କୁହନ୍ତୁ।
ମୁଁ କହିଲି ଏଇ ଥିରେ ଦେଖିବା ଯେ ଏଇ ଯୋଉ ନ୍ୟୁଟ୍ରନ ବଢିବାର କାରଣ। ମୁଖ୍ୟତଃ ଆମେ କହିପାରିବା କି କା ଯୋଉ ବର୍ତ୍ତମାନ ସମୟରେ କୃଷି କାର୍ଯ୍ୟରେ ବ୍ୟବହାର କରାହଉଛି। ୟୁରିଆ ହେଇଗଲା ବା ଆମେ ପୋଟାସିୟମ ହେଇଗଲା ଆର ବ୍ୟବହାର ବଢିବାରେ ଲାଗିଛି ପା। କେମ ଯୋଉ ଆମେ କହୁଛେ ବିଭିନ୍ନ ରାସାୟନିକ ସାର ର ବ୍ୟବହାର ହଉଛି। ସେଥିପାଇଁ ସେଇ ସାର ପାଣି ବର୍ଷା ଦିନେ କଣ ହଉଚି ନା ଆମର ବିଭିନ୍ନ। ଅ ନଦୀ ହେଇଗଲା ବା ଜଳାଶୟ ଯାଇକି ମିଶୁଛି। ଯାହା ଫଳରେ ଜଳ ଆମ ଦ୍ୱାରା କଣ ହଉଚି ବିଶୁଦ୍ଧ ହବାରେ ଲାଗୁଛି। ତା ବ୍ୟତିତ ଆମର ଯେହେତୁ ଦିନକୁ ଦିନ ଆମେ କହୁଛେ ଆଧୁନି କରଣ ହଉଛି ଏବ ଶିଳ୍ପାୟନ ହଉଛି। ତା ପାଇଁ ମଧ୍ୟ ଆମେ କହିପାରିବା ଯେ ଏଇ ଯୋଉ ଶିଳ୍ପ ଅଞ୍ଚଳରୁ ଭାରତୀୟ ବିଶୁଦ୍ଧ ଜଳ ଗୁଡିକ। ଆମର ବିଭିନ୍ନ ଜଳ ମାନଙ୍କରେ ମିଶି। ଆମର ପରିବେଶର ଜଳକୁ ଆଉ ଭୂଭାଗର ଜଳକୁ ମଧ୍ୟ ପ୍ରଦୂଷିତ କରିବାରେ ଲାଗିଛି। ଛୁଟି ନା ଆପଣ କଣ କହୁଛନ୍ତି?
ନିଶ୍ଚିତ ହଁ ହଁ ସେଇତ ପ୍ରଦୂଷିତ ହେବାରେ ଲାଗିଛି। ହେଲେ ଆମକୁ ତାର ସମାଧାନ ପ୍ରତି ଟିକେ ସଚେତନ ହବାକୁ ପଡିବ। ଆଉ କେବଳ ଯେ ସଚେତନ ମାନେ ସଚେତତନତା ସୃଷ୍ଟି କରିବା ନୁହେଁ ନିଜ ସଚେତନ ହବାଟା ହିଁ ମତେ ଲାଗେ। ବାସ୍ତବ ସଚେନତା ଆବଶ୍ୟକ ଆବଶ୍ୟକତା ଠାରୁ ଅଧିକ। କ ପାଣି ବ୍ୟବହାର ନ କରିବା ତାପରେ। ଏଇ ଯୋଉ ବିଭିନ୍ନ ପ୍ରକାର ପରିଶ୍ରମଣ ଯନ୍ତ୍ର ବା ଆକ୍ୱାଗାର୍ଡ ଆସିବା ପରଠାରୁ। ସବୁ ଲୋକମାନେ ଚାହୁଁଛନ୍ତି ସେ ପାଣି ଦୂଷିତ ହଉ ଆମେ ଫିଲଟର କରି ପିଇ ଦବ କିନ୍ତୁ ସମସ୍ତଙ୍କ ପକ୍ଷେ ତ ସେଇ ଆକ୍ୱାଗର୍ଡ କିଣିବା ସମ୍ଭବ ପର ହେଇପାରେନି। ତେଣୁ ସମସ୍ତେ ଚେଷ୍ଟା କରିବା ଯେ ଯେତେ ଦୂର ସମ୍ଭବ। ସେ ଠାକୁରଙ୍କର ମାନେ ପୂଜା ସାମଗ୍ରୀ ହଉ ବା ଯାହା ବି ହଉ। ଆମେ ଚାହିଁବା ତାକୁ ପାଣିରେ ନ ହଉଛି କି ମାଟି ଖୋଳି ପୋ ପୋତି ଦେବାପାଇଁ ଦେଖନ୍ତୁ ଘର ଭିତରେ ଆମର ଯେକୌଣସି ପୂଜା କାର୍ଯ୍ୟ ହେଲେ ଆମେ କଣ କରୁଛୁ ସେଇଟା ନେଇକି ନଦୀରେ ଉଜେଇ ଦଉଛୁ। ସେଇ ପାଣି ପୁଣି ଫିଲଟର ହେଇକି ଟ୍ୟାପ ଆଗରେ ଆସୁଛି ତାକୁ ପୁଣି ଆମେ ମାନେ ନିଜେ ଗ୍ରହଣ କରୁଛୁ। ତେଣୁ ଯଦିଓ ବା ସେଟା ପ୍ରଥା ପରମ୍ ଅନ୍ତର୍ଗତ ତଥାପି ମଧ୍ୟ ସେଥିରେ କିଛି ପରିବର୍ତ୍ତନ ଆଣିବା ପାଇଁ ଯଦି ଧୀରେ ଧୀରେ ଧିରେ ଧିରେ ଚେଷ୍ଟା କରାଯାଏ ତେବେ ନିଶ୍ଚୟ ପାଣିର ବିଶଦ୍ଧତାକୁ ଶତ ପ୍ରତିଶତ ନହେଲେ ମଧ୍ୟ ପଚାଶରୁ ଷାଠିଏ ପ୍ରତିଶତ ଆମମାନେ ପ୍ରଦୂଷଣକୁ ରଖିପାରିବା।
ଆଜ୍ଞା। ଆପଣ ଯାହା କହିଲେ ମାନେ ନିହାତି ସତ କଥା। ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି।
ହଁ ଧନ୍ୟବା